ହାଲୋ।
ହାଲୋ।
ହଁ ଶୁଭୁଚି ମୋ କଥା।
ଆଜ୍ଞା।
କଣ କରୁଥିଲେ?
ଏବେ ବସିଥିଲୁ।
କୋଉଠୁ ଆପଣ ରହୁଛନ୍ତି?
ଗାଁରେ ଗାଁରୁ ବେସିକାଲି ମୁଁ ବିଲଙ୍ଗ କରୁଚି ଏବେ ଖେଳୁଥିଲୁ ଆମେ ଖେଳିକି କ୍ରିକେଟ ଖେଳିକି ପଡିଆରେ ବସିଥିଲୁ ଦି ତିନି ଜଣ ସାଙ୍ଗ।
ନଅଟା ହେଲାଣି ମାନେ ଏରାଉଣ୍ଡ ନାଇନ୍।
ଆହ ଏମତି ମାନେ କଣ ନାଇଟ ରେ ଖେଳୁଥିଲେ ନା କଣ।
ଟେ ସେକେଣ୍ଡ ଟିକେ ମୁଁ ଭଲ୍ୟୁମ ଟା ବଢେ କୁହନ୍ତୁ ଏବେ।
ମୁଁ କହିଲି ନାଇଟ ରେ ଖେଳୁଥିଲେ କ୍ରିକେଟ।
ନାଇଁ ନାଇଁ ଆମେ ଉ ଏଇସ ଉପରବଳି ଟାଇମ ରେ ଚାରିଟା ରୁ ଛଅଟା ସାଢେ ଛଅ ଯାଏ କ୍ରିକେଟ ଖେଳିଲୁ ତାପରେ ଧୋଇ ଧୁଆ ହେଇକି ବସିଚୁ ଏମିତି କଥା ହଉଚୁ ଫୋନ୍ ଧରିଥିଲୁ।
ଅହ କୋଉଟି ଆପଣଙ୍କର ଗାଁ?
ଆମ ଆମ ଗାଁ ଢେଙ୍କାନାଳ ଡିଷ୍ଟିକରେ ଗଡ଼ପଳାଶୁଣି।
ଆଚ୍ଛା ଢେଙ୍କାନାଳ
ଆଜ୍ଞା
ଅହ କଣ ପଢାପଢି କରନ୍ତି ନା କଣ?
ହଁ ମୁଁ ପଢାପଢି କରେ ଗ୍ରାଜୁଏସନ କମ୍ପ୍ଲିଟ ହେଇଯାଇଥିଲା ଟୁ ଥାଉଜେଣ୍ଟ ଟ୍ୱେଣ୍ଟିୱାନ ରେ ମୁଁ କ ଫିଲଡିଟିପି ଏକ୍ଜାମ ପାଇଁ ପ୍ରିପେୟାର ହଉଚି ଆଉ।
ଆଚ୍ଛା
ଆପଣ କୋଉଠୁ କହୁଥିଲେ? ଆଜ୍ଞା ଆପଣ କଣ କରୁଚନ୍ତି ଏଜ୍ କେତେ ଆପଣଙ୍କର?
ମର ଏଜ୍ ସେଇ ଟ୍ୱେଣ୍ଟିଏଇଟି ମର ବି ସେଇ ମାନେ ହଁ।
ଆମଠୁ ବଡ଼ ଆପଣ?
ହେ ହେ ହେ ବଡ଼ ଛୋଟ ଆଉ କଣ ସମସ୍ତେତ ଗୋଟେ ଆଉ।
ଆଜ୍ଞା ସାର୍।
ଆଁ ଆଉ ମାନେ ଏବେ କଣ ଘରକୁ ଯିବ ତାପରେ ପଢାପଢି ନା କଣ?
ହଁ ଘରକୁ ଯାଇକି ପଢାପଢି କରିବି ଖାଇକି ତାପରେ ଶୋଇବି ଆଉ।
ଓହୋ ଢେଙ୍କାନାଳରେ କଣ ମଝିରେ ବଧେ ଯାଇଥିଲୁ ଢେଙ୍କାନାଳ ପିଠା ବଧେ ପିଠା ପାଇଁ ତାଙ୍କର ଯୋଉ ଚକୁଳି ପିଠାଟା ବହୁତ୍ ବଡ଼ ଆକାରରେ କରନ୍ତି ରାଇଟ୍?
ହଁ ଢେଙ୍କାନାଳେ କରନ୍ତି ଢେଙ୍କାନାଳ ପ୍ରସିଦ୍ଧ ବରା।
ଆଜ୍ଞା।
ଢେଙ୍କାନାଳ ବରା କହିଲେ ପ୍ରସିଦ୍ଧ।
ହଁ ହଁ ଢେଙ୍କାନାଳ ବରା ତ ପ୍ରସିଦ୍ଧ ବାକି ମୋର ମନେ ପଡ଼ୁଚି ଯାହା ମୁଁ ଛୋ ଛୋଟ ବେଳେ ଥରେ ଯାଇଥିଲି ଢେଙ୍କାନାଳ ମାନେ ଏମତି କାହାର କଜନ ଘରୁକୁ ତ ତାଙ୍କର ଚକୁଳି ପିଠା ବହୁତ୍ ବ ଡ ଜାଗାରେ କରିଥିଲେ ପୁରା।
ହଁ ଚକୁଳି ପିଠା ପର୍ବପର୍ବାଣିରେ ଚକୁଳି ପିଠାବି ହୁଏ।
ହୁଁ ହୁଁ ହୁଁ। ତାହେଲେ ଆପଣ ଗାଁରେ ପୁରା?
ହଁ ଆମେ ପୁରା ରୁରାଲ ଏରିଆ ଗାଁରେ ଆଉ।
ଓହୋ ନାଇଁ ଭଲ ଦେଶୀ ଜିନିଷ ସବୁ ଖାଉ
ହଁ ପୁରା ଆମ ଆମ ଏଠି ଏୟାର ପୁରା ଫ୍ରେସ୍ ଏୟାର ପାଣି ବି ସେମିତି ପୁରା ସଫା ଏମିତି କୌଣସି ଯେମିତି ସହରରେ ଯେମିତି କ୍ରାଉଡେଡ ଏରିଆ ପାଣି ଭଲ ନାହିଁ ସେ ଟି ପଲ୍ୟୁସନ ଆମର ଏଠି ପୁରା ସବୁ କିଛି ଗ୍ରୀନ୍।
ପୋଖରୀ ଫୋଖରୀରେ ଗାଧଉଥିବେ ଆଉ?
ଏବେ ଘରେ ଗାଧଉଚୁ ପୋଖରୀରେ ମୁଁ ଗାଧାଏନି ଘରେ ଗାଧାଏ। ପିଲା ପୋଖରୀରେ ବି ଗାଧାନ୍ତି ବହୁତ୍ ପିଲା ପୋଖରୀରେ ଗାଧାନ୍ତି।
ଉହୁଁ ନାଁ ଫାଷ୍ଟେ କଥା ହଉଚିତ ଆପଣଙ୍କୁ ସବୁ ଫ୍ରେଶ୍ ଜିନିଷ ମିଳଥିବ ଆମର ତ ଏପଟେ ଯେମତି କଟକ ଭୁବନେଶ୍ଵର ହୁଁ।
ପନିପରିବାଟା କଣ ମାନେ ପୁରା ୱିଦାଉଟ୍ ମାନେ କେମିକାଲ୍ ସେଇଗୁଡ଼ା ଆମେ କନଜୁମ୍ କରୁଛୁ ବେଶୀ କାଲେ ଆ ନହେଲୋ ବାହାରକୁ ସେଗୁଡ଼ା ଯାଉଚି ଯୋଉଗୁଡ଼ା ସବୁ କେମିକାଲ୍ ଏଠିରେ ଏ ଏଠିବି ପ୍ରାୟ ଲୋକ ଏଗ୍ରିକଲଚର ଫ୍ୟାମିଲି ତ ସେମାନେ ନିଜେ ନିଜ ବାଡ଼ିରେବି କରନ୍ତି ସବୁ କିଛି ମାନେ ଭେଜିଟେବଲ୍ ଗୁଡ଼ା ନିଜେବି କରନ୍ତି ନିଜେ ଖାଇବା ପାଇଁ।
ବହୁତ୍ ବଢ଼ିଆ ଫ୍ରେସ୍ ଜିନିଷ ଫ୍ରେସ୍ ଭେଜି ଟେବୁଲ୍ସ ଖାଇବ ବହୁତ୍ ବଢ଼ିଆ ଆମର ଆମ ମାନଙ୍କୁତ ସେଗୁଡ଼ାକ ସ୍ୱପ୍ନ
ସେଇଗୁଡ଼ାପା ସହର ରହିଲେ ସେଗୁଡ଼ା ଟିକେ ଅସୁବିଧା ହବ ବାକି ଫାସିଲିଟି ଉପରେ ସହରରେ ସବୁ କିଛି ଫାସିଲିଟି ଯେମିତି ମେଡିକାଲ୍ କି ମାନେ ଭଲ ସ୍କୁଲରେ ପାଠ ପଢିବା କି ଭଲ ମେଡିକାଲ୍ ରେ ଆମେ ଟ୍ରିଟମେଣ୍ଟ ହବା ତଆମକୁ କଟକ ଯିବାକୁ ପଡ଼ୁଚି। ଏଠୁ ଗାଡ଼ି ନେଇକି କଟକ ଯିବାକୁ ପଡ଼ୁଚି।
ହଁ ସେଗୁଡ଼ାକ ବଟ୍ ତମ ମାନଙ୍କର ଦେହବିତ ବହୁତ୍ ଜଲ୍ଦି ଖରାପ୍ ହେବନି କାରଣ ଯେହେତୁ ତମେ ସବୁ ଫ୍ରେସ୍ ଭେଜିଟେବଲସ୍ ଖାଉଛ ଆଉ ମାନେ ଦେଶୀ ଜିନିଷ ସବୁ ତଦେହ ଏତେ ଜଲ୍ଦି ଖରାପ୍ ହବନି ଆମ ମାନଙ୍କର ଦେହ ବହୁତ୍ ଜଲ୍ଦି ଖରାପ୍ ହେଇଯିବ। କାରଣ ପଲ୍ୟୁସନବି ଅଛି ୱାଟର ଟି ଡିଏସ୍ ବହୁତ୍ ହି ହାଇ ତାପରେ ଭେଜିଟେବଲସ ସେ କେମିକାଲ
ଆଜ୍ଞା।
କିଛି ଏକ୍ସରସାଇଜ ନାହିଁ ତମେ ମାନେ ଚାଷ ଫାସ ଫିଜିକାଲ ଏକ୍ସରସାଇଁଜ ତମ ମାନଙ୍କ ପାଖରେ ଅଛି। ଆମର ଫିଜିକାଲ ଏକ୍ସରସାଇଜ ନାହିଁ
ଆମେ ପଢିବୁ ଖେଳିବୁ ଘରର କାମ ଆଉ ମାନେ କିଛି ଘରେ କୌଣସି କାମ ପାଇଁ ପଠେଇଲେ କରିବୁ କି ଘରର କିଛି କାମ ଅଛି ସେଟା କରିବୁ। ଖେଳିବୁ ବୁଲିବୁ ସାଙ୍ଗସାଥି ବୁଲା ଏ ସବୁ ଅଛି ପାଠ ପଢା ବି ତା ସହିତ ପଢୁଛୁ
ଓ ହୋ। ନା ପଢା ତ ଏବେ ଇମ୍ପୋଟାଣ୍ଟ ବାକି ତା ସାଇଟ୍ ଟ୍ ରେ ତମେ ଘର କାମ ବି କରିପାରୁଛ ଏକ୍ସରସାଇଜ ବି ରହୁଛି ହଁ କିଏ କିଏ ରୁହନ୍ତି ଘରେ?
ଘରେ ଆଉ ଗୋଟେ ସାନ ଭାଇ ବାପା ମା
ବାପା କଣ କରନ୍ତି?
ବାପା ସେ ଏଗ୍ରିକଲଚର ଏ ଚାଷ
ବହୁତ ବଢ଼ିଆ। ତମେ ମାନେ କୋଉ ଲାଇନ ରେ ଯିବାକୁ ଚାହୁଁଛ ନା ସେମିତି କିଛି ଇଏ ନାହିଁ।
ଅଛି ନା ମୁଁ ବ୍ୟାଙ୍କିଙ୍ଗ ପାଇଁ ପ୍ରିପେୟାର ହଉଛି।
ଆଚ୍ଛା। ବ୍ୟାଙ୍କିଙ୍ଗ କଣ କୋଚିଂ ଯାଉଛ ନା ଘରେ ହିଁ
ନାଇଁ ମୁଁ ଘରେ ମୁଁ ଆଗ ଟୁ ଥାଉଜେଣ୍ଟ ଟ୍ବେଣ୍ଟି ଟୁ ରୁ ମୁଁ ପ୍ରିପେୟାର ହେଲିି ସେେବେଳେ ମୁଁ ନିୱଲି ମାନେ ଗ୍ରାଜୁଟ ହେଲି ଏତେ କିଛି ଜାଣିିନଥିଲି ପ୍ରଫେ ସନ୍ ବିଷୟରେ ନୂଆ ନୂଆ ସେତେବେଳେ ଅନ ଅନ ଏକାଡେମୀରେ ମୁଁ ସବସ୍କ୍ରିପସନ ଦେଇକି ପଢିଲି। ତ କାଜୁଆଲି ସେମିତି ପଢିଲି ତାପରେ ସିରିସନେସ୍ ତ ଆସିଲା ଗୋଟେ ଆଟେମ୍ଟ ଦେଲା ପରେ କି ନାଇଁ ମୁଁ କହିଲି ହଁ ଏମିତି ପଢିଲେ ବି ହେଇଯିବ କିନ୍ତୁ ଯେତେବେଳେ ପ୍ରିଲିମ ବି କ୍ୟର ହେଲାଣି ଦି ଚାରିଟା ଦେଲି ଟୁଣ୍ଟୀ ଟୁ ରେ ତ ନାହିଁ ସିରିଏ ଟିକେ ହବାକୁ ପଡିବ ପୁଣି ଟ୍ୱେଣ୍ଟି ଥ୍ରୀରେ ପଢିଲି ତାପରେ ଟ୍ୱଣ୍ଟି ଫୋର ରେ କିଛି ଡିର୍ବାନ୍ସ ଯୋଗୁ ପୁଣି ପ୍ରଫେସନ୍ ଟିକେ ଛାଡି ଦେଇେଥିଲି ଗୋଟେ ବର୍ଷ ପୁଣି ଏବେ ପଢାପଢି କରୁଛି ଆଉ
ଗ୍ରାଜୁଏସନ୍ କଣ କମର୍ସ?
ନାଇଁ ମୁଁ ଆଟସ ନେଇଥିଲି।
ତ କେମିତି କଣ ପ୍ରିପାରେସନ ହେଇପାରୁଛି?
ବହୁତ ବଢିଆ ହେଇପା ଅ କିଛି ଅସୁବିଧା ନାହିଁ କିଛି ଅସୁବିଧା ନାହିଁ ଟିଚର ମାନେ କ୍ରୋପେଣ୍ଟ ସମସ୍ତେ ସବୁକିଛି କନସେପ୍ଟ ବୁଝି ହେଲା ଭଳିଆ ପଢେଇବେ କିଛି ଏମିତି ଅସୁବିଧା ନାହିଁ ବ୍ୟାକଗ୍ରାଉଣ୍ଡ ଯାହା ବି ହେଲେ ଥାଉଁ
ଓଁ ହଁ ହଁ ନାଁ ବ୍ୟାକଗ୍ରାଉଣ୍ଡ ତ ମ୍ୟାଟର କରେନି ଯଦି ଜଣେ ବୁଝିପାରୁଛି ତ ତା ପାଇଁ ଆଉଁ ବ୍ୟାକଗ୍ରାଉଣ୍ଡ କଣ? ହଁ। ମୋର ପ୍ଲସ ଥ୍ରୀ କମର୍ସ ଥିଲା ବଟ
ଆପଣ କଣ କରନ୍ତି ଏବେ ବର୍ତ୍ତମାନ?
ମୋର ଆକ୍ଚୁଲି ମୁଁ ପ୍ଲସ ଥ୍ରୀ କମର୍ସ କମ୍ପ୍ଲିଟ କରଛି। ତାପରେ ଏମବିଏ ଏଚାଆର କରିଛି ଏମବିଏ ଏଚାଆର କରିକି ଏପି ଜବ ଫପ୍ ପାଇଁ ପ୍ରିପାରେସନ ହଉଛି ଏବେ ଆଉ ମାନେ ମିଳୁଛି ବଟ ସେଇଭଳିଆ ଜବ ମିଳୁନି ଯୋଉଁଟା କି ମୋର ଡ୍ରିମ ଜବ ଯୋଉଁ ଗୁଡାକ
ଆଚ୍ଛା।
ଅ କମର୍ସ ଲାଇନରେ ତ ବ୍ୟାଙ୍କିଙ୍ଗ ପାଇଁ ବହୁତ ସୁବିଧା ବହୁତ ମାନେ ବଢିଆ ଏଜ୍ ମିଳିବ ଆପଣଙ୍କୁ ତା ହେଲେ ଦେଇନାହାନ୍ତି କେବେ?
ନାଇଁ ବ୍ୟାଙ୍କିଙ୍ଗ ଫାଙ୍କିଙ୍ଗ ପାଇଁ ମୁଁ ଯାଇନି ମୋର ଆଛୁଏଲି ଏଚେଆର ଫେଚେଆର ଉପରେ ଯିବାର ଥିଲା। ଦ ବ୍ୟାକିଙ୍ଗ ଲୁକ୍ ଉପରକୁ ଯାଇନି ତାପରେ କମର୍ସରେ ଯଦି ସତ କହିବି ତାହେଲେ ମତେ ଆକାଉଣ୍ଟ ଫାକାଉଣ୍ଟ ଟିକେ ହୁଏନି ମୋର। ମାନେ ମ୍ୟାଥ ଉପରେ ଜିରୋ ମାନେ ଏମି ଏଇ ଜିଦିି ବାଦିରେ ନେଇ ଯାଇଥିଲି କମର୍ସ।
ଆଚ୍ଛା।
ବଟସଁ ମ୍ୟାଥ ମୋର ଏତେ ହୁଏନି ଖାସ କରିକି।
ଚଁ ଚାଁ
ମୋତେ ଯିବାର ଥିଲା ପୋଲିସ୍ ଲାଇନରେ ବଟ ବାପା ଯେହେତୁ ପୋଲିସରେ ଥିଲେ। ତା ମା ମନା କରିଦେଲେ ତ ମତେ ସେଠୁଁ ଆଉ କୌଣସି ଲାଇନ ବି ଇଚ୍ଛା ହୁଉନି।
ହଉ କିଛି ନାହିଁ ଆପଣଙ୍କୁ ମିଳିଯିବ ଚେଷ୍ଟା କରନ୍ତୁ ସେଥିରେ କିଛି ନାହିଁ। କନସିଷ୍ଟାଣ୍ଟ ରୁହନ୍ତୁ ପରିଶ୍ରମ କରନ୍ତୁ ମିଳିବ ଆଜି ନହେଲେ କାଲି ଆଉ।
ହଁ ଯାହାଭାଗ୍ୟରେ ଥିବ ସେମିତି କିଛି ନାଇଁ ଯେ ମାନେ ଏଇଟା ହିଁ ଯାହା ଭା
ସେଇଆା ସେଇଟାପ ଆଜ୍ଞା ଭା ଲକଟା ବି ଫାକ୍ଟର କାଉଣ୍ଟ ହଉଛି ଆଉ।
ଓଁ ହଁ ମଣିଷଙ୍କ ଭଳିଆ ନିଜର। କର୍ମ ଆଉ ନିଜର ଚେଷ୍ଟା ହିଁ କରିପାରିବ ତା ଛଡା କିଛି ନାହିଁ ହଁ।
ସେଇ ଦିଟା ଜିନିଷ ଆମେ କର୍ମ କରିପାରିବା ନିଜ ଆଜି ଟାକୁ ସୁଧାରିବା।
ହଁ ଆଉ ଏମିତି ବି ନାହିଁ ଯେ ମାନେ କର୍ମନକରିକି ଭାଗ୍ୟ ଉପରେ ଛାଡିଦେଲେ।
ହୁଁ ନାଇଁ ହେଟାତ ପୁରା ମୂର୍ଖାମି ନାଁ।
ହଁ ନିଜ କର୍ମ କର ବାକି ତାପରେ ଭାଗ୍ୟ। ସେଇ ଜଗନ୍ନାଥ ଅଛନ୍ତି ତମର ପରିଶ୍ରମ ଟା ଦେଖିବେ।
ତମ ପରିଶ୍ରମ ହିସାବରେ ସେ ତାଙ୍କର ଫଳ ଟା ଦେବେ।
ନିହାତୀ।
ପୁରୀ ଆସିଥିବ ତ ପୁରୀ କୋଣାର୍କ ଓ ହୋ। ଏଁ ରଥଯାତ୍ରାରେ।
ଏବେ ଯାଇପାରିନି।
ଆଚ୍ଛା ରଥଯାତ୍ରା ମୁଁ ଯିବୁବୋଲି ଭାବିଥିଲି ହଁ ହଁ।
ଆମ ଦାଦା ଜଣେ ନଷ୍ଟ ହେଇଗଲେ ଏଇ। ଜୁଉଁ ମେ ପଚିଶ ରେ ତ ତାଙ୍କର ବର୍ଷିକିଆ ସେଇଟା ଯୋଉଁ ଗୋଟେ ବାର୍ଷିକ କରାହୁଏ ଯୋଉ। ଅ ସେଟା ନ ଗଲା ଯାଏ କୌଣସି ମନ୍ଦିର। ଶୁଭ କାମରେ ଆମେ
ନାଇଁ ତମେ ମୋ ହିସାବରେ ଜଗନ୍ନାଥ ନାଥ ମନ୍ଦିର ଯାଇପାରିବ କେବଳ ଶିବ ମନ୍ଦିର ଆଉ ହନୁମାନ ମନ୍ଦିର ଯାଇପାରିବନି।
ଆଚ୍ଛା ଏମିତି କଥା ଏଇଟା କଣ୍ଟ୍ରୋଭରସି ହଉଛି କାହିଁକିନା ଘ ଯୋଉ ଲୋକମାନେ। କଉଚନ୍ତି ତମେ ଯାଇପାରିବନି। କେଇ ଜଣ ଯାଉଛନ୍ତି ପୁରୀ ସେ କଉଚନ୍ତି ସେମିତି କିଛି ଅସୁବିଧା ନାହିଁ ହେଠିକି ଯାଇପାରିବ ଏଇ କଥାଟା ମୁଁ ବି ଜାଣିପାରେନି। କି କୋଉ କୋଉ କଥା ଟା ସତ କେତେ ଦୂର ସତ ଆଉ ସେମି ତ କେଇ ନାହାନ୍ତି କାହାକୁ ପଚାରି ବୁଝେଇବ ମୁଁ ବି ଏଇଟା। ଶୁଣେ ଏଇଟା ଆପଣ କହୁଛନ୍ତି ଏବେ ହେମିତି ବି ଆପଣଙ୍କ ପରି କହୁଥିଲେ କି ନାଇଁ ପୁରୀ ଯାଇପାରିବ। ଶ୍ରୀମନ୍ଦିର ଯାଇପାରିଵ ସେମତି କୌଣସି ଅସୁବିଧା ନାହିଁ।
ହଁ ଜଗନ୍ନାଥଙ୍କୁ ଦର୍ଶନ କରିପାରିବ। କେବଳ ଯାଇପାରିବନି ତମେ କୌଣସି ଶିବ ମନ୍ଦିର। ଆଉ ହନୁମାନ ମନ୍ଦିର ବାକି ଯେତେକ ମାଙ୍କ ମନ୍ଦିର ଆଉ ଯେ ତେକ ଜଗନ୍ନାଥ ମନ୍ଦିର ଇଏ ସେ ଜଗନ୍ନାଥ ମନ୍ଦିର ତ ସବୁବେଳେ ବି ଯାଇପାରିବ। ତମେ ଯୋଉ ବାର ଦିନ ପରେ ଇଏ କରନ୍ତି ସେତେବେଳେ ତ ଜଗନ୍ନାଥ ମନ୍ଦିର ହିଁ ଯାଆନ୍ତି ନା।
ଯୋଉ କାମଟା କରନ୍ତି କ୍ରିୟା କାମ ଟା।
ହଁ ଶ୍ଵେତ ଗଙ୍ଗା ଯଉ ପୁରୀରେ ଅଛି। ସେଇଠିକି ଯାଇକି ସମସ୍ତେ ପିଣ୍ଡ ଇଏ ଦିଅନ୍ତି।
ଆଜ୍ଞା।
ହଉ ମୋର ଗୋଟେ କଲ ଆସିଛି ମୋ ପରେ ଥାଉଛି ଆଉ।
ହଉ ଠିକ୍ ଅଛି ହଉ ଧନ୍ୟବାଦ।